ମ୍ୟାଡ଼ାମ। ନମସ୍କାର ମ୍ୟାଡ଼ାମ।
ଆଜ୍ଞା ମ୍ୟାମ୍ କଣ କରୁଥିଲେ?
ଆଉ କିଛି ନାହିଁ ଏବେ ଜଷ୍ଟ ଖାଇକି ଉଠିଲି ଆପଣ କଣ କରୁଛନ୍ତି?
ଆ ମୁଁ ଟିକେ କାଲି ଶ୍ରାଦ୍ଧ ଅଛି ତ ଘରେ। ସେଥିପାଇଁ ଟିକେ ବ୍ୟସ୍ତ ଥିଲି କାମ ସାରିକି ଟିକେ ଏବେ ଆ ଥିଲି ଆଉ।
ଆଜ୍ଞା।
ଆଜ୍ଞା ମ୍ୟାମ୍ ହଁ କୁହନ୍ତୁ କୁହନ୍ତୁ। କୁହନ୍ତୁ ଆପଣ କୁହନ୍ତୁ।
ପାଗ ଏବେ କେମିତି କଣ ଅଛି ଆପଣଙ୍କ ଆଡେ?
ହଁ ଖରା ଟିକେ ମାନେ ପାଗ ଯୋଉଟା କୁହନ୍ତି ନରମ ହଲକା ଟିକେ ଅଛି ଟାଇମ୍ ହିସାବରେ ଆଉ।
ଆଜ୍ଞା।
ଆଜ୍ଞା ମ୍ୟାାମ ମୁଁ କହୁଥିଲି କି ଆମେ ଟିକେ ନାରୀ ଶିକ୍ଷା ବିଷୟରେ କଥା ହେବା।
ଠିକ ଅଛି ଆଜ୍ଞା ତ ବହୁତ ଭଲ କଥା ଆଜ୍ଞା କୁହନ୍ତୁ।
ଆଜ୍ଞା ମୁଁ କହିଲି କି ଆମର ପ୍ରାୟତଃ ବିଶେଷ କରିକି ଗାଁ ଗହଳି ମାନଙ୍କରେ ହୁଁ। କିଛି ଲୋକ ଅଛନ୍ତି କି ଯୋଉମାନଙ୍କର ଚିନ୍ତାଧାରା ଏବେ ବି ମାନେ ବଦଳି ନାହିଁ।
ଆଜ୍ଞା।
ମାନେ ଧର ଘରେ ଧର ଦୁଇ ଦୁଇ ଜଣ କି ଚାରି ଜଣ ପିଲା ଅଛନ୍ତି କିଛି ଲୋକ ଅଛନ୍ତି ଯୋଉଟା କି ଅଭାବ ଅନଟନ ରୁ ତ ଏମିତି ତ ହୁଏ। ମୁଖ୍ୟତଃ ତଥା ପି ମାନେ ଯୋଉ ମାନେ ଧର ଘରର ବଡ ଝିଅ ମାନେ
ଆଜ୍ଞା।
ହେଲା କି ସେମାନେ ବିଶେଷ କରି ବେଶୀ ଶିକ୍ଷାରୁ ବଞ୍ଚିତ ହଉଚନ୍ତି ବଞ୍ଚିତ ମାନେ କେମିତି ମାନେ ଆମେ ଟିକେ ଧର ଅଧିକ ପାଠ ପଢେଇଲେ ଯୋଉଟା କି ଲୋକମାନାନଙ୍କର ଚିନ୍ତାଧାରା ଥାଏ ଗାଁ ଗହଳିରେ ଆମେ ଧର ଅଧିକ ପାଠ ପଢେଇବୁ ଅଧିକ ପାଠ ପଡେଇଲେ ଆମେ ଟିକେ ଯେତେବେଳେ ଆମର ବିବାହ ହୁଏ। ସେତେବେଳକୁ ଟିକେ ଅସୁବିଧା ହବ। ନା ତାଙ୍କର ଚିନ୍ତାଧାରା କଣ କଇଲ କୋଉ ପ୍ରକାର ଅସୁବିଧା?
କୋଉ ପ୍ରକାରର?
କି ବିବାହ କଲା ବେଳକୁ ଆମେ ଶାଶୁ ଘରକୁ ଅଧିକ ଦେଇପାରିବୁନି କି ଉ ଚାକିରିଆ ଜୁଆଇଁ କଲେ ଆମକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏମିତି ସବୁ ଚିନ୍ତାଧାରା ରହି ଚି। ଏ ତା ସହିତ ଉଁ କଣ କି? ଘରର ବଡ ଝିଅ ଦିଅ ଯେତିକି ପଢିଲ ପଢିଲ ସାନମାନେ ଅଛନ୍ତି ପଢନ୍ତୁ।
ଆଜ୍ଞା ତ ଘରର ସବୁ କଥା କୁ କୁହନ୍ତି କି ଘରର ସବୁ କଥା ବଡ ଯିଏ ଯେମିତି ବୁଝିବ ଘରେର ସବୁ କିଛି କାମକୁ ବଡ ଝିଅ ଯେମିତି ବୁଝିବ ତ ସାନ ମାନଙ୍କୁ ହିଁ କହିଥାନ୍ତି ସି ତାଙ୍କର ମାନେ ପଢନ୍ତି। କିନ୍ତୁ ବଡ ଝିଅ ମୁଣ୍ଡ ରେଁ ସବୁ ଲଦା ଯାଇଥାଏ କି ଘରର ସବୁ କାମ ସେ ବୁଝି ହେଉ ବୋଲି।
ହଁ ସେଇଟା କହିଲି କି ଯୋଉ ସେମାନେ ଯୋଉ ବଂଞ୍ଚିତ ହଉଛନ୍ତି ଯେ ତାଙ୍କର ଯୋଉ ଚିନ୍ତାଧାରା ଯେ ଆମେ ଅଧିକ ପାଠ ପଢେଇଲେ ଅଧିକ ଦବାକୁ ପଡିବ। ବାହାଘର ବେଳେ ଆଉ ଏ ଅ ଆର୍ଥିକ ଅନାଟନ ଅଭାବ ଯୋଗୁ ବି କଣ ସେ ସବୁ ଜିନିଷରେ ସେ ଯୋଉ ବଂଞ୍ଚିତ ହଉଛି। ଆପଣ ମାନେ ଆମେ ମାନେ କଣ କଲେ ଯୋଉଟା କି ସେ ମାନେ ଘରର ଯୋଉ ବଡ ଝିଅ ହୁଅନ୍ତୁ କି ବଡ ଧର ପୁଅ ବି ହୁଅନ୍ତୁ। ଆମେ ନାରିଶିକ କଥା ହଉଛେ ମେ ଦୁଇ ଆଡକୁ କହୁଛି। ସେମାନେ ଟିକେ ଏ ସବୁ ରୁ ମାନେ ବଞ୍ଚିତ ନ ହେଇକି ଟିକେ ଉଁ ଯୋଉ ଅଧିକରୁୁ ଅଧିକ ପାଠ ପଢିପାରେ କଣ ତାଙ୍କ ବାପା ମା ମାନଙ୍କୁ ନିବେଦନ କରିବା। କି ସରକାର ମାନଙ୍କୁ କଣ ନିବେଦନ କରିବି? ମ୍ୟାମ୍।
ଆଜ୍ଞା ତ ଆଜ୍ଞା ତ ପ୍ରଥମ ତଃ ତ ଦେଖିବାକୁ ଗଲେ ସରକାର ଆଗ ଅପେକ୍ଷା ଏବେ ତ ବହୁତ ସୁବିଧା କରିଛନ୍ତି ସରକାରୀ ସ୍କୁଲ ଖୋଲିଛନ୍ତି ବେସରକାରୀ ସ୍କୁଲ ଥିଲେ ମଧ୍ୟ। ବି ବହୁତ ସ୍କୁଲ ଖୋଲିଛନ୍ତି ଆଜ୍ଞା। ତ କହିଲେ କି ଆଜ୍ଞା ସରକାରୀ ସ୍କୁଲ ବି ଖୋଲା ହେଇଛି ସରକାର ସୁବିଧା ଦଉଛନ୍ତି ମାଗଣାରେ ପିଲା ପାଠ ପଢନ୍ତୁ ଆଉ ମାଗଣାରେ ବି ଖାଇବାକୁ ଦଉଛନ୍ତି।
ଯେମିତି କିି ଆମର କାନ୍ଥରେ ଲେଖା ହଉଛି ସ୍କୁଲ ବା ବିଦ୍ୟାଳୟର ଯୋଉ କାନ୍ଥ ମାନଙ୍କରେ ଲେଖା ହଉ ଯେମତି ସଭିଏ ପଢନ୍ତୁ ସଭିଏ ଗଢନ୍ତୁ। ଗୋଟେ ନାରା ଲେଖା ଅଛି। ଛି କି ନାହିଁ।
ଆଜ୍ଞା ଆଜ୍ଞା।
କୁହନ୍ତୁ ଏବେ।
ହଁ ହ। ତାହେଲେ ସେଇ ସେଇ କଥା ତ ସରକାର ସେଥିପାଇଁ ହିଁ ସମସ୍ତଙ୍କ ପାଇଁ ସ ସରକାରୀ ସ୍କୁଲ ଖୋଲିଛନ୍ତି ତ ସେଠିକି ଯେମିତି ଯେଉଁମାନେ ବି କହୁଥାନ୍ତି କି ସ୍କୁଲ ଗଲେ ବହୁତ ଖର୍ଚ୍ଚ ହେବ ଆଉ କିଏ ମାନେ ପୁରା ପୋଷାକ କିଣିବାକୁ ପଡ଼ିବ। ଆଉ ସେ ସବୁ ଯୋଉମାନେ ଭାବୁଛନ୍ତି ତ ସେମାନଙ୍କ ପାଇଁ ହିଁ ସରକାର ନିଜେ ଗର୍ମେଣ୍ଟ ସ୍କୁଲ ଖୋଲିଛନ୍ତି ତ ସେଇ କଥା ସରକାର ବାପା ମାଙ୍କ ପାଖରେ ପହଞ୍ଚେଇବାକୁ ଦଉଛନ୍ତି ବି ଦେଖିଥିବେ ଟିଭି ଖବର କାଗଜ ମାଧ୍ୟମରେ ବି ପହଞ୍ଚେଇବାକୁ ଦଉଛନ୍ତି। ଆଉ ଆଉ ଯୋଉମାନେ ବି କହୁ ସେମିତି ଝିଅ ଝିଅ କେବଳ ମାନେ ଘର କାମ କରିବ ତ ବାହାରେ ଆଉ ତା ବୟସ ହେଇଗଲେ ଶାଶୁଘର ଯିବ ତ ଏଇଟା ବି କଥା ନୁହେଁ ନା ଆପଣ ଦେଖିଥିବେ ଯେମିତି ସମାଜର ପୁଅର ଅଧିକାର ଯେତିକି ରହିଛି ଗୋଟେ ଝିଅର ବି ଅଧିକାର ସେତିକି ରହିଛି। ପ୍ରାୟତଃ କିଛି ଅଞ୍ଚଳରେ ବି ଦେଖି ଥିବେ ଝିଅ ମାନଙ୍କର ଯେତିକି ଅଧିକାର ଥିବ ସେି ମାନେ ତାଙ୍କୁ ଦବି ଦିଅନ୍ତି ମାନେ ତାଙ୍କ କଥାକୁ ଶୁଣି ନଥାନ୍ତି କାହିଁକି ନା ପୁଅ ପୁଅ ମାନେ ପୁଅ ମାନେ କଣ ବା ସେମାନେ ବାହ ଯିବେ ରୋଜଗାର କରିବେ କେଳ ଝିଅ ମାନେ ହିଁ ଘରେ ରହିକି ଘର କାମ କରିବେ ଏଇଟା ବି ଟା ନୁହଁ ଝିଅ ମାନେ ଆପଣ ବି ଦେଖିଥିବେ ଆଜି ଆଜ୍ଞା
ପୁଅ ମାନଙ୍କୁ ଯୋଉ ବାପା ମାନେ ଧର ବେଶୀ ଆଗ୍ରାଧିକାର ଦଉଛନ୍ତି ସେମାନେ ବି ଟିକେ ବ ବିଶେଷ କରି ବୁଝିବା ଦରକାର ଯେ ଗୋଟେ ଯଦି ଧର ନାରୀ ଶିକ୍ଷିତ ହୋଉଛି ହେଲା କି ନାରୀ ଯଦି ଶିକ୍ଷିତ ହୋଉଛି ସେ ଟି ପରିବାରକୁ ଶିକ୍ଷିତ କରିପାରିବ।
ଆଜ୍ଞା।
ଯେମତି ଆମର କଥାରେ ଅଛି ଇଁ ହୁଁ ଧର ଦୁଇ କୂଳକୁ ହିତା ଧର ଯୋଉ ଶବ୍ଦଟା ରହିଚି ଆମର ଗୋଟେ ଯଦି ଝିଅ ଉଁ ବାହା ହୋଉଛି କି ଝିଅ ଟେ ପାଠ ପଢିକି କିଛି ରୋଜଗାର ସକ୍ଷମ ହେଇ ପାରୁଛି। ବାହାଘର ପୂର୍ବରୁ ଆ ସିଏ କଣ କିଛି ରୋଜଗାର କରି ତା ବାପା ମାମାନଙ୍କୁ ସହାୟତା ଦେଇ ପାରୁଛି। କିମ୍ବା ତାର ବାହାଘର ପାଇଁ ଯୋଉ ଆବଶ୍ୟକ ଯେତିକି ଜିନଷ୍ ତ ଦେଇପାରିବ କରିପାରିବ ଝିଅ ସେ ସେ ସବୁ ଜିନିଷ କରିବାରେ ବି ସହାୟକ ହୋଉଛି।
ବୋହୁତ ମାତ୍ରାରେ ସହାୟକ ହୋଉଛି ଆଜ୍ଞା ଆଜ୍ଞା।
ତ କଣ କି ଏଁ ରହିଲା କି ବିବାହ ପରର କଥା ଗୋଟେ ଯ ଯଦି ନାରୀ ପାଠ ପଢି କି ସେ ବିବାହ କରୁଛି ର ବିବାହ ପରେ ଯଦି ରୋଜଗାର କରିପାରୁଚି ସେଇଟା ତ ଆହୁରି ଭଲ କଥା ଅ ଉଁ ସେ ତାର ତାର ଉମ୍ ମାନେ ମ ତାର ସ୍ଵାମୀକୁ ଯେତିକି ସହାୟତା କରିବ କି ତା ଶାଶୁ ଶଶୁରଙ୍କୁ ଅର୍ଥରାଶି ସହାୟ ତା ସହିତ ତାଙ୍କର ଯୋଉ ପିଲାପିଲି ମାନେ ଯୋଉ ଭବିଷ୍ୟ ରେ ଯିଏ ବି ହେବେ ତାଙ୍କୁ ପାଠ ମଧ୍ୟ ପଢେଇ ପାରିବେ। ସେ ଜିନିଷରେ ମଧ୍ୟ ବି ପା ତାଙ୍କର ବିଦ୍ୟା ଟା ସହାୟକ ହବ।
ଆଜ୍ଞା ତ ଆ ଆଜ୍ଞା ଆଜ୍ଞା ତ ଦେଖୁଥିବେ ତ ପ୍ରାୟ ଜାଗାରେ କଣ କହନ୍ତି ନା ମାନେ ପାରିବାରିକ ସମସ୍ୟା ଯୋଉ କୁହନ୍ତି କି ଝିଅ କୁ ଜଲଦି ବାହାଘର କରୁଦବୁ ଯେମିତି ତ ଏମିତି ବି ଆଜ୍ଞା ତ ଏମିତି ବି କଲେ ପିଲାମାନେ ବି ପା ପାଠ ପଢିବାକୁ ଯଉ ମାନଙ୍କର ବି ଇଚ୍ଛା ଥିବ ତ ପରିବାର ସମସ୍ୟା ଯୋଗୁଁ ସେମାନେ ବାଧ୍ୟ ହେଇକି ବି ବାହାଘର ହେଇଥାନ୍ତି ଆଉ ତାଙ୍କ ମାନେ ପଢା ବି ସେତିକିରେ ବନ୍ଦ ହେଇଯାଏ। ତ ମୋ ହିସାବରେ ଯଦି ଅ
ମାନେ ଆପଣଙ୍କ କହିବା ହିସାବରେ ଏବେ ବି ମଧ୍ୟ ନାରୀ ଅବହେଳି। ତ ଅଛନ୍ତି।
ଆଜ୍ଞା ପ୍ରାୟ ଆପଣ ଦେଖିବା ପାଇଁ ବେଶୀ ଗାଁ ଗହଳି ଜାଗାରେ।
ଆଜ୍ଞା। ଆଜ୍ଞା ଆଜ୍ଞା।
ତ ଧର ଆଜ୍ଞା ତାପରେ କଣ କହିଲେ ଯୋଉ ତ ଏମିତି କରିକି ରଖି ଦଉଛନ୍ତି ତ ମୋ ହିସାବରେ ଯୋଉ ଝିଅଟାର ଶାଶୁଘର ଯୋଉଟା। ତାଙ୍କର ସେଇ ଶାଶୁ ଘରେ। ଯଦି ବି ଯେଉଁ ଝିଅ ପାଠପଢ଼ା ଅଧାରେ ରଖିଦେଇଛି। ତ ମୋ ହିସାବରେ ତ ସେଇ ଝିଅର ଶାଶୁଘର ଲୋକ ହିଁ ତାକୁ ସପୋର୍ଟ କରିବା ଦରକାର କାହିଁକି ନା ସେଇ ଝିଅ ହିଁ ବହୁଟ ହେଲେ ପଛକେ ସେ ଝିଅ ହିଁ ଯଦି ପାଠ ପଢିକି ଚାକିରି କରିବ ତ ଘରର ରୋଜଗାର ନିଜ ଶାଶୁଘରର ହିଁ ମାନେ ରୋଜଗାର ହିଁ ସିଏ ବି ରୋଜଗାର କରିବାରେ ସି ହିଁ। ସାମିଲ ହବ ତ ସିଏ ବି ପରିବାର ପାଇଁ ବହୁତ ଭଲ କାମ ବି କରିପାରିବ।
ହଁ ଆଜିକାଲି ତ ଝିଅ ମାନେ କି ହଁ ବୁଝିବା ଦରକାର ବୋହୂ ମାନେ ଏବେ ବିଶେଷ କରିକି ଆମର ଯୋଉଟା ରହୁଛନ୍ତି କି କହୁଛନ୍ତି। କି ୱାର୍କ ଫ୍ର ହୋମ ଯୋଉଟାର କହୁଛନ୍ତି ମାନେ ଘରଇ କାମ। ଅଫିସ୍ କାମ ସହିତ ଘର କାମ ଯୋଉଟା ଘରେ ବସିକି ଆ ବୋ ମାନେ କରିପାରୁଛନ୍ତି କି ଝିଅମାନେ ପଛନ୍ତି ସେଇ ବୋହୂ ମାନେ କଣ କରୁଛ ଘରର ଯେତିକି ଆବଶ୍ୟକୀୟ କାମ ତାକୁ କରୁଛନ୍ତି ତା ସହିତ କଣ ଅଫିସର କାମ ବି କରୁଛନ୍ତି। ଅଫିସ ର କାମ କରି ରୋଜଗାରକ୍ଷମ ହେଇକି ତାଙ୍କର ପିଲାମାନଙ୍କ ପାଇଁ ରଖି ପାରୁଛନ୍ତି ତା ସହିତ ନିଜର ଶାଶୁ ଶାଶୁ ଙ୍କୁ ମଧ୍ୟ ସହାୟତା କରି ପାରୁଛନ୍ତି। ନ କିି ସେଟା ବି ସେମାନେ ମଧ୍ୟ ବୁ ବୁଝିବା ଉଚିତ। ଆଜ୍ଞା କୁହନ୍ତୁ।
ଆଜ୍ଞା ଆପଣ ବି ଯାହା କହିଲେ ଠିକ କହିଲେ, ତ ସେ ସବୁ ବି ବୁଝିବା ଦରକାର, ତ ଗୋଟେ ଝିଅ ଯେତେବେଳେ ବାହା ହେଇକି ଶାଶୁ ଘରେ ସେମିତି ଶାଶୁ ଘର କାମ ତକ ବି କରୁଛି, ଆଉ ପାଠ ପଢିବାରେ ବି ସୁବିଧା ସୁଯୋଗ ଯଦି ପାଉଛି, ତ ସେ ଆହୁରି ବି ଖୁସି ହଉଛି କି ଯାହା ହଉ ଶାଶୁଘରେ ହିଁ ମଧ୍ୟ ବଢିବାକୁ ସୁଯୋଗ ଦଉଛନ୍ତି, ତ ସେମିତି ହେଲେ ଅ ନାରୀର ନାରୀର ପୁରା ପାଠ ପଢିବାରେ ପୁରା ମନ ଆଗ୍ରହ ବଢିଥାଏ, ତ ସିଏ ବି ଯେତେବେଳେ ତାଙ୍କ ତାଙ୍କର ଯେତେବେଳେ ସେ ନାରୀର ଯେତେବେଳେ ଛୁଆ ହବ ତ ସେମାନେ ବି ସେମାନଙ୍କୁ ବି ସିଏ ସେଇ ନାରୀ ହିଁ ବଢେଇବ ଆଉ କେହି ସପୋର୍ଟ ନ କଲେ ବି ସେଇ ନାରୀ ହିଁ ବଢେଇବ କି ହଁ ତୁ ପାଠ ପଢେ ତୁ ବି ଏମିତି କିଛି କରିପାରିବୁ।
ହଁ ତାଙ୍କୁ ବି ମଧ୍ୟ ତାଙ୍କର ପିଲା ଛୁଆ ମାନେ ଦେଖିକି ମଧ୍ୟ ସେମାନେ ବି ଆଗକୁ ପଢିବେ କି ମୋ ମୋ ମା ଏତେ କଷ୍ଟ କରିଛନ୍ତି ଘରର କାମ ସହିତ ପାଠ ପଢିକି ରୋଜଗାର କ୍ଷମ ହେଇପାରୁଛନ୍ତି, ମୁଁ ମଧ୍ୟ ଆଗକୁ ସେମିତି ହେବି, ସେଇଟା ଗୋଟେ ବହୁତ ବଡ ଉଦାହରଣ ବି ପାଲଟି ଯାଉଛି। ନାଇଁ କିି ତ ସେଥିପ୍ରତି। ତି ଟିକେ ଯୋଉ ମାନଙ୍କର ଚିନ୍ତାଧାରା
କେବେ ଅଛି। ଝିଅ ମାନେ ପାଠ ପଢିଲେ ଏ ଆମକୁ ଅତ୍ୟଧିକ ମାନେ ଅଧିକରୁୁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିବ, କି ଘରର ବଡ ଝିଅ ମାନେ ସେମାନେ ଘରେ ରହିଯାଆନ୍ତୁ, ସାନ ଭାଇ ଭଉଣୀ ମାନେ ପାଠ ପଢନ୍ତୁ, ଅଁ ଟିକେ ସେମାନଙ୍କୁ ମଧ୍ୟ ଧ୍ୟାନ ଦେବା ଉଚିତ ବଡ ଝିଅ ମାନଙ୍କୁ। କହିଁକି ନା ସେ ସବୁ ସମସ୍ତେ ପିଲା ମାନଙ୍କର ଅମ୍ ତା ଏଥିରେ ତାଙ୍କର ମଧ୍ୟ କ୍ଷମ ତା ରହିବା ଦରକାର। କି ଆମେ ସବୁ ଜିନିଷରେ ସକ୍ଷମ ଅଟୁ।
ଆଜ୍ଞା ଆପଣ ବି ଦେଖିଥିବେ ସରକାର ସରକାର ବି ବହୁତ ସୁବିଧା କରିଛନ୍ତି ଏବେ ଆ ଯୋଉ ପୁଅ ପିଲାଙ୍କର ଯେତିକି ଧର ଏ ଯେତେବେଳେ ପରୀକ୍ଷା ଦିଆ ହଉଛି ତ ପୁଅ ପିଲା ଝିଅ ପିଲା ପୁଅ ପିଲାଙ୍କ ଅପେକ୍ଷା ଝିଅ ମାନଙ୍କର ହିଁ ମାର୍କ ଯଦି ଅ ଝିଅମାନଙ୍କ ମାର୍କ ପୁ କମ ଥିଲେ ବି ତାଙ୍କୁ ଜଲଦି ଚାକିରରି ମିଳିଯାଉଛି, ଏଥିରେ ଝିଅ ପିଲାମାନାନଙ୍କୁ ବହୁତ ସପୋର୍ଟ କରାହଉଛି, ପୁଅ ପିଲାଙ୍କର ଅଧିକ ପରସେଣ୍ଟେଜ ଦରକାର ହୋଇଥାଏ। କିନ୍ତୁ ଝିଅ ମାନଙ୍କର ତାଙ୍କଠୁ ଟିକେ କମ ଦରକାର ହୋଇଥାଏ, ସରକାର ତ ସୁବିଧା ହିଁ ଜାଣିକି କରୁଛନ୍ତି କି ଝିଅ ମାନେ ହିଁ ଚାକିର ଝିଅ ମାନେ ହିଁ ପାଠ ପଢ଼ି ଟିକେ ଭଲରେ ଚାକିରି କରନ୍ତୁ ପୁଅ ମାନଙ୍କର ଯେତିକି ଅଧିକାର ଅଛି ସେତିକି ବି ଝିଅ ମାନଙ୍କର ଅଛି। ତଥାପି ଝିଅ ମାନଙ୍କୁ ଟିକେ ଅଧିକ ସୁବିଧା ସୁଯୋଗ ଦଉଛନ୍ତି। ଅଧିକ ଆଜ୍ଞା ଗୁରୁତ୍ୱପୂର୍ଣ୍ଣ ଦିଆ ହଉଛି, ଆଜ୍ଞା।
ସେଥିପାଇଁ ବାପା ମାଙ୍କୁ ମଧ୍ୟ ଆମେ କହିବା ଟିକେ ଆପଣ ପ୍ରଥମରୁ ଟିକେ ଚେଷ୍ଟା କଲେ ଉ ଆପଣଙ୍କର ଯୋଉ ଅସୁବିଧା ଟା କି ଆପଣ ପିଲାମାନଙ୍କୁ ଭବିଷ୍ୟତକୁ ପଢେଇ ନ ପାରନ୍ତି ଯୋଉଟା କି ସରକାରଙ୍କ ପାଖରେ ଧୀରେ ଧୀରେ ପହଞ୍ଚିଲେ ମହିଳାମାନଙ୍କର ବିକାଶ ଆଉ ଟିକିଏ ଅଧିକା ହେଇଯିବ।
ଆଜ୍ଞା ଆଜ୍ଞା ତ ମ୍ୟାଡାମ ମୋର ଗୋଟେ କଲଟେ ଆସୁଛି। ଆସୁଛି ମୁଁ ଆପଣଙ୍କୁ ଆଉ କେବେ ସୁଯୋଗ ମିଳେ ଆପଣଙ୍କ ସାଙ୍ଗରେ କଥା ହେବି।
ନିଶ୍ଚିନ୍ତ ଭାବରେ ନିଶ୍ଚିନ୍ତ ଭାବରେ ମୁଁ ମଧ୍ୟ ଆପଣଙ୍କୁ ସହିତ ସୁଯୋଗ ମିଳିଲେ କେବେ କଥା ହେବି
ଆା ରହିଲେ ଆଜ୍ଞା ଧନ୍ୟବାଦ